ହ୍ୟାଲୋ।
ହୁଁ।
କଣ କରୁଛ ଶୋଇଛ ବୋଧେ?
ହୁଁ।
ଦେଖିଲ ମୁଁ ସର୍ବଜ୍ଞ ମୁଁ ସବୁ ଜାଣି ଦେଇଛି ତମେ ଶୋଇଛ ବୋଲି।
ଭଏସ୍
ଭୟସରେତ ଜଣେ ଜାଣିପାର। ଆମେ ମାନେ ଶୋଇକି ଉଠିକି ଆମର ସବୁ କାମ ସରିଲାଣି ତମେ ଏଯାଏଁ ଶୋଇଚ।
ମୁଁ ଲେଟ୍ରି ଶୋଇନିତ
ସୋଇନିତ କେତେବେଳେ?
ସାଢ଼େ ଚାରିଟା ପାଞ୍ଚଟା।
ପାସ୍ଟା ଆମେ ଶୋଇଲୁ କେତେବେଳେ ସାଢେ ତିନିଟାରୁ ସାଢେ ଚାରିଟା ଶୋଇକି ପୁଣି ଉଠିଗଲୁ।
ହୁଁ।
ଡିିଜଣ ଯାକ।
କୁଆଡ଼େ ଯାଇଥିଲ ବନ୍
କୁଆଡ଼େ ଯାଇଥିଲ ମ ତମ ଯାଇନଥିଲୁତ କୋଉଠିକୁ ବୁଲିବାକୁ।
ରୂପା ଷ୍ଟୋରି ଦେଇଥିଲା।
ଷ୍ଟୋରି ହଁ କାଲି ଭୋଜି ଖାଇବାକୁ ଯାଇଥିଲୁ।
ଆଚ୍ଛା।
ଆଚ୍ଛା।
କଁ କ
କଁ କରୁଚୁ ଛାତ ଉପରେ ବସିଚୁ।
ଉଁ ହୁଁ।
ତମେ ଏତେ ଶୋଇ ଯାଉଚ ବୋଧେ ହଁ।
ଆଜି ତମେ ମୁଢି ଖାଇବନି ନାଁ କାଇଁକି?
ଆଜି ପାଗ
ଆଜି ପାଗ ଦେଇନି ଆଜି ପୁଣି ବର୍ଷା ହବପା।
କିଏ କହିଲା?
କିଏ କହିଲା? ବର୍ଷାତ ଉଠେଇଚି କାଲି ତମ ଆଡ଼େ ବର୍ଷା ଯେତେବେଳେ ସଇଁଲା ବୋଧେ ଆମ ଆଡ଼େ ଏପଟେ ବର୍ଷା ହେଲା।
ଜୋର୍ସ୍
ଜୋର୍ ସେ? ହଁ ଘଣ୍ଟେ ଅଧଘଣ୍ଟା ଘଣ୍ଟେ ଘଣ୍ଟେ ପକେଇଚି ପୁରା ବର୍ଷା। ତମେ ଯ ତମେ ଯେତେବେଳେ କହିଲନି ଆମର ଏପଟେ ବର୍ଷା ହଉଚି ସେତେବେଳେ ତମ ସହିତ କଥା ହେଇ ସାରିଲା ପରେ ବର୍ଷା ପୁରା ପକେଇଲା ଜୋରସେ।
ଉଁ ହୁଁ। ମଣିଷ ଟିକେ ଚିଲ୍ଡ ୱାଟରବି ପିପାରୁନି।
ପିପାରୁନି ହଁ ମୁଁତ ପିଥିଲି ମତେ ଥଣ୍ଡା ହେଇଗଲା।
ଆମ
ଆମରତ ଏଠି ମିଳୁନି ଆମକୁ କାଇଁକି କିଣିକି ନେଇ ଆସ।
କିଣିକି ମୁଁ ପାଣି ପିଇମି?
ହଁ ଦଶ ଟଙ୍କାତ ଛୋଟ ବୋଟଲ। ନହେଲେ ସେଇ ଯୋଉ ସ୍ତ୍ରୀ ଲୋକ ଟାକୁ ଯିଏ ତମକୁ ମୁଢି ଦେଖେଇ ଖାଉଥିଲା ତାଙ୍କ କହିବ ସେ ତମ ତାଙ୍କ ଘରୁ ଗୋଟେ ପାଣି ବୋଟଲ ଦେଇଦେବ ଥଣ୍ଡା ପାଣି ବୋଟଲ୍। ତା କାମ ନଥିଲା ସେ ଦବ ଦବ। ମାଗିଲେ ଦେବ। ଦବ ଯଦିଦେଲା?
ତୁ ଆସିକି କହିଲେ ଦବ। ହ୍ୟାଲୋ। ହ୍ୟାଲୋ। ଖୁସି। କୁଆଡେ ଉଡିଗଲ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କିଛି ଶୁଣାଯାଉନି ତୋ କଥା। ହ୍ୟାଲୋ। ହ୍ୟାଲୋ।